ଆଜ୍ଞା ମ୍ୟାଡ଼ାାମ ନମସ୍କାର।
ଆଜ୍ଞା ନମସ୍କାର ଆଉ କଣ କରୁଛନ୍ତି।
ହଁ ଏଇ ଟିକିେ ହଳ ହେଉଥିଲା ବିଲରେ ତ ଆଉ ସେଇଠିକି ଆଇଥିଲି ଆଉ
ଓହୋ ଫଳ କାର୍ଯ୍ୟ ଚାଲିଲାଣି ଆପଣଙ୍କର।
ହଁ ହଁ ଏବେ ବୁଣା ବୁଣି ଷ୍ଟାର୍ଟ ହେଇଗଲାଣି ନା ଆରମ୍ଭ ହେଇଗଲାଣି ବୁଣାବୁଣି ଏବେ ତାପରେ ଫ ଯେ ତଳା ପଡ଼ିଲା ପରେ ଫେରେ ଆରାମସ ଆଡ଼କୁଗ ତଳା ବାହାରିଲେ ଫେବୃଆରୀ କାମ ଷ୍ଟାର୍ଟ ହେବ ଆଉ ଇଆ ଆଉ
ଆଉ ବିଲ ହଳ କଲା ବେଳେ ପ୍ରାୟ ବି ଆମର ବିଲରେ ଆମର ଶିକା ରହିଥାଏ ସାପ ହୁଙ୍କା ହଉ କି ଆମର ସବୁ ଚଢେଇ ମାନେ ବି ମାଟିରେ ବି ଅଣ୍ଡା ଦେଇ ଦେଇେଇଥାନ୍ତି।
ଆଜ୍ଞା ହଁ।
ଆଉ ସିଏ ହଳ ହେଲା ଟାଇମ ରେ ସେଗୁଡିକ ସବୁ ମାନେ ବହୁତ ଜିନିଷ ସବୁ ଦେଖିବାକୁ ମିଳେ।
ହଁଁ ସେ ସବୁ ହଳ ଟ୍ରାକ୍ଟରରେ ହଉଛି ନା ଏ ସବୁ ଆମ ସେ ଜଣା ପଡେ ନା କିଛି ଆଉ।
ଆଜ୍ଞା ଆଉ ଆପଣଙ୍କର ସେ ବିଲ ପାଖରେ ପୋଖରୀ ତ ଥିବ
ହଁ ହଁ ଆମ ବୋରିଂ ଅଛି ଏଠି ଆଉ
ଆଛା ହଉ ଆମର ଏଇ ଗୋଟେ ବିଲରେ ଗୋଟେ ପୋଖରୀ ଅଛି ବଡ ପୋଖରୀ ଟା ଆଉ ସେଠି ଆମର ଏଇ ଖରାଦିନେ ସେଠି ଆମର କଳମ ଶାଗ ଛୁନଛୁନିଆ ଶାଗ ପ୍ରବଳ ହୋଇଯାଏ ସେ ବିଲାରେ ଆଉ ଗାଁ ଲୋକ ବି ସବୁ ତୋଳିକି ନିଅନ୍ତି ଆମର ବି କିଛି ତୋଳିକି ଆଣୁ ଆଉ ଲୋକ ବି ନେଇକି ବହୁତ ବିକ୍ରି କରନ୍ତି ଆଉ ଟଇପରେ ଆଉ ଆଉ ଆମର ସେଠି ବି ବହୁତ ଗଛ ବି ଲଗେଇଛୁ ଆମର ପନିପରିବା ଗଛ ଆମର ସେଇ ଯୋଉ ପୋଖରୀ ଗୁଡ଼ାରେ ଆମର ସବୁ ତଳି ଗଛ ବି ଆମେ ପକେଇଛୁ ଆଉ ସେ ସେପଟେ ଆମର ଗୋଟେ ବାଉ ଗଛବୁଦା ବି ଅଛି ଆ ପୁରା ହେଇଗଲାଣି ଦୁଇ ତିନି ବର୍ଷ ଆମେ ବାଉଁଶ ଗଛ ଟିକେ ଆଣିକି ଚାରା ପକେଇଥିଲୁ ସେ ଏବେ ତାର ଚାରା ବାହାରି ବହୁତ ବଡ଼ ଆକାରର ବିସ୍ତାର ହୋଇଇଗଲାଣି
ଆଚ୍ଛା
ଆଉ ଆପଣ କଣ ଆଜି ଶନିବାରେ ସାଧା ନା ଆମିଷ ଖାନ୍ତି
ନା ଆମିଷ ହବ ଆଉ
ଆଜ୍ଞା ଅମିଷରେ କଣ ଖାଇବାକୁ ଭଲ ପାଆନ୍ତି ଅଣ୍ଡା ନା ମାଛ ନା ମାଂସ କଅ ଖାଆନ୍ତି
ଆଉ ଯାଆ ତ ଆଜ୍ଞା
ଆଉ ଆପଣ ଏବେ ଚାଷବାସ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି ନାହିଁ
ଆଜ୍ଞା ଆଜ୍ଞା ଏଇ କୁନା ଚାଷ ଆରମ୍ଭ ହେଲା ଏସବୁ ପୂରଣ ହବ ଏଇଆ ଆଉ ଆଉ ଅପ୍ ଆପଣଙ୍କର ଆଉ କଣ ସବୁ ଗାଁକୁ କେବେ ଆସିବେ ଆପଣ
ହଁ ଆମେ ତ ଏଇ ଗାଁକୁ ଯାଇଥିଲୁ ବୁଲିବା ପାଇଁ ପୁଅର ଫେରେ ସ୍କୁଲ ଛୁଟି ହେଲେ ଆମେ ଫେରେ ଯିବୁ ବୁଲିବା ପାଇଁ ଗାଁକୁ ଆଉ ଟିକେ ଅଛି ଟିକେ ଆମର ଟିକେ ମେଡିକାଲ ଯିବା ପାଇଁ ଆଉା ଦେଖେଇବାର ଅଛି ଏଇ ଆମେ ଏଇ ଚାରି ପାଞ୍ଚ ଦିନ ଭିତରେ ଯିବାର ଅଛି
ଆଜ୍ଞା ଆଜ୍ଞା ଡକ୍ଟର କହିଥିଲେ ଏଇ ସମ୍ ବାରେ ନା ଲେଟ୍ କରି ଆପଣ ଯାଉଛନ୍ତି
ନାଇଁ ଆମକୁ କହିଥିଲେ ଏଏ ଯିବା ପାଇଁ ଆମେ ଯାଇକି ଦେଖେଇକି ଆସିବୁ ଆଉ ଭଲ ଏମିତି ସବୁ ଆଜ୍ଞା ଭଲ ଖରାପ ସବୁ ଚାଲଛିି ଆଉ
ମେଡିକାଲ ଯିବେ ଏବେ ଭଲ ତ ଯଉଥିପାଇଁ ଯିବେ ସେଥିପାଇଁ ଭଲ ତ ଏବେ
ଆଜ୍ଞା ଆଜ୍ଞା ଦେହ ଭଲ ଅଛି ଏବେ ଆଉ ଆଉ ଆମର ଏଇ ପିଜୁଳି ଆଣିଥିଲେ ତୋଳିକି ଗଛରୁ ସକାଳେ ବର୍ଷା ଦିନେ ପିଜୁଳି ବହୁତ ବାହାରେ ଛୋଟ ଛୋଟ ପିଜୁଳି
ଆଜ୍ଞା
ସକାଳେ ପୁଅ ଆଣିକି ରଖିଦେଇଥିଲା ସେ ସବୁ ପାଚି ଯାଇଛି ମାନେ ଗଛଟରେ ପାଚି ଯାଇଥିଲା ଘରେ ରଖିଦେଇଛୁ ସେଗୁଡା ହଳଦିଆ ରଙ୍ଗ ହେଇ ପାଚି ଯାଇଛି ବହୁତ ବାସ୍ନା ବି ହଉଛି
ଆଜ୍ଞା
ଆଉ ଆପଣଙ୍କ ଆଡେ କଣ ସବୁ ପିଜୁଳି ଫିଜୁଳି ଗଛ ଲଗେଇଛନ୍ତି
ହଁ ହଁ ଆମ ବାଡିରେ ପିଜୁଳି ଗଛ ଅଛି ଆମ ଦାଣ୍ଡ ଆଗରୁ ଗୋଟେ ଧଳା ପିଜୁଳି ଅଛି। ଆମ ଏପଟ ବାଡ଼ିରେ ଗୋଟେ ଅଛି ନାଲା ଗଛ ଆଣି ନଗାଇଥିଲୁ
ଆଜ୍ଞା
ପତ୍ର ପୁରା ଖଇରା କଲର ଗଛ ଡାଳ ପତ୍ର ଖରା ଖଇରା କଲର ପିଜୁଳି ବି ଖଇରା କଲର ତା ଭିତର ପୁରା ପିଙ୍କ କଳର ବାହାରିବ
ଆଜ୍ଞା ଆଉ ଫୁଲ ଚାରା ଫାରା କିଛି ଲଗଉନାହାନ୍ତି।
ହଁ ହଁ ଫୁଲ ତ ଲାଗିବ ଏବେ ଟିକେ ନୁହେଁ ଶୀତ ଦିନେ ବର୍ଷା ଦିନ ପରେ ପରେ ଯଉ ଶୀତ ଦିନ ଆସିବ ସେବେ ସବୁ ଫୁଲ ଗଛ ଲଗାଯିବ
ଆଉ ଆପଣ ବି ଏଇ ବର୍ଷା ଦିନେ ବି ଚାହିଁଲେ ଆପଣଙ୍କର ଯଦି ଜାଗା କୋଉଠି ଫାଙ୍କା ଥିବ ଆପଣ ଆଣି ନଡିଆ ଗଛ ବି ଲଗେଇ ପାରିବେ ନଡ଼ିଆ ଚାରା କାଇକିନ ଏଇ ବର୍ଷା ଦିନେ ନଡ଼ିଆ ଚାରା ଲଗାଯାଏ। ଆଉ ଆମର ତ ସାୟନ୍ତ ଥିଲେ ସେମାନେ ସବୁ ନଡ଼ିଆ ଚାରା ସବୁ ଆଣି ଏ ଆମର ବ୍ରାହ୍ମଣ କୁ ଡାକି ସବୁ ଲଗାନ୍ତି ଗଛ। ଆଉ ତାଳ ଗଛ ବି ବହୁତ୍ ଖରା ହେଇଥାଏ ତାଳ ବି ଆମର ଏଇଠୁ ଗୋଟେ ଗଛ ଥିଲା ବହୁତ ଆଣି ପିଠା କରି ଖାଇଲୁ ଆଉ ତାର ମଞ୍ଜି ଗୁଡାକ ଆମେ ପକେଇ ଦଉ ସି ବି ଗୋଟେ ତାର ଗଜା ହେଇଯାଏ ତାକୁ ବି ପିଲାମାନେ ହାଣିକି ଖାଆନ୍ତି ବହୁତ ଭଲ ଲାଗେ।
ଆଜ୍ଞା।
ଆଉ ଆପଣଙ୍କ ଆଡେ କଣ ସବୁ ଲୋକମାନେ ସବୁ କାର୍ଯ୍ୟ ବ୍ୟସ୍ତ ଥିବେ
ଆଜ୍ଞା।
ଗାଁ ଗହଳିିରେ ଲୋକମାନଙ୍କର କଣ କେମତି ଆପଣଙ୍କ ସବୁ ମିଳିମିଶି ସବୁ ଚଳନ୍ତି?
ଆମ ଏପଟରେ ସବୁ ଲୋକମାନେ, ମାନେ କୃଷି ଉପରେ ନିର୍ଭରଶୀଳ।
ଆଜ୍ଞା।
ଆଉ କୃଷି ଭିତ୍ତିକ ଅ ତାଙ୍କର କର୍ମ ଯେତିକି ଶିକିବୁ ସବୁ ଏଇ ଏବେ ସବୁ ମୁଗ ଉପୁଡ଼ା ସରିକି ବାଡ଼ା ବାଡ଼ା ହେଇ ଅମଳ ହେଲା। ତାପରେ ଆପଣ ତାଙ୍କର ଧାନ ଚା-ଚାଷ ଆରମ୍ଭ ହେଇଗଲାଣି। ତାପରେ ଆପଣଙ୍କର, ଧାନ ପରେ ପରେ ଫେରେ ଆମର ମୁଗ ଷ୍ଟାର୍ଟ ହବ। ଏଇ ସବୁ ହିସାବରେ ଚାଲ-ଚାଲିଯାଇଛି ଆଉ। ଆଉ ସେ ତ ଆଉ ଅଲଗା ଜମିମାନେ ଯୋଉ ଠେଙ୍ଗ ଜମିମାନଙ୍କର ସବୁ ପରିବା ଚାଷ କରାଯାଏ ଆଉ। ବର୍ଷାଦିନିଆ ସେ ଠେଙ୍ଗ ଜମିରେ କାରଣ ପାଣି ଜମିବ ଜମିଲେ ହବନି କୌଣସି ଫସଲ।
ଆଜ୍ଞା।
ସେଇ ହିସାବରେ ଆଉ।
ଆଉ ଆମର ତ ଏବେ ଏଇ କାଜୁ ସିଜିନ ଗଲା, କାଜୁ ଲୋକ ବି ବହୁତୁ ମଞ୍ଜି ସଂଗ୍ରହ କରି, ବହୁତ ବେପାର କଲେ ସେମାନେ। ଆଉ ଆପଣଙ୍କର କାଜୁ ଗଛ, ଆପଣଙ୍କର ବାଡି ବଗିଚାରେ ଅଛି ନା ନାଇଁ?
କାଜୁ ଗଛ ଗୋଟେ ଥିଲା, ସେ ଆଜ୍ଞା ଗଛ ହଣା ହେଲା ପଡ଼ିକି ଭାଙ୍ଗିଗଲା।
ଆ ଆଉ ଆମର ଏଇ ଲଗା ହେଇଛି ଆମର, ସେ ବାରିରେ ଆମର ଲଗା ହେଇଥିଲା କାଜୁ ଗ ଛ ସବୁ ଟିକେ ଟିକେ ବଡ ହେଲାଣି ଆଉ ଆମର ଗୋଟେ କେନ୍ଦୁ ଗଛ ଅଛି ବି, ସିଏ ବି ମାନେ ସବୁ ଉମ୍ ଗୁରେ ତାଦେହରେ କେନ୍ଦୁ ଧରିଥାଏ। ଆଉ ବହୁତ ବି ମାନେ କେନ୍ଦୁଟା ବି ଆମର ଖାଇବା ବି ସବୁ ସିଜିନରେ ସବୁ ଫଳ ଖାଇବା ଆମ ପାଇଁ ଭଲ।
ଆଜ୍ଞା।
ହଁ ଆଉ ଆପଣଙ୍କ ଆଡେ କଣ ସବୁ ମାଛ ସବୁ ଏଥର ପୋଖରୀରେ ସବୁ ଜାଆଁଳ ଛାଡୁଛନ୍ତି ନା?
ପୋଖଡି ଟିକେ ସୁବିଧା ନାହିଁ ତ, ସେ ପାଇଁ ଛଡ଼ା ହେଇପାରୁନେଇ, ଦେଖିବା ଆଉ।
ଆଁ ଛା। ହଁ ଆମର ଏପଟେ ପୋଖରୀ ସବୁ ଅଛି, ଆମର ସେସବୁ ଚାଷ ବାସ ସବୁ କରିଦେଇଚୁ। ଆଉ ମାଛ ଆମର ଥରେ ଗୋଟେ ପୋଖରୀରେ ଛାଡିଥିଲୁ ମାନେ ଆମର ଯୋଉ ବର୍ଷା ଯୋଉ ହୁଏନି, ଝରି ବର୍ଷା ବର୍ଷା ର୍ଷାଋତୁରେ, ଇଏ ବର୍ଷାଋତୁରେ ପାଣି ପଶି ଶିଗଲା, ଆମେ ଭାବିଲୁ ବୋଧେ ମାଛ ସବୁ ଜାଆଁଳ ବୋଧେ ବାହାରିକି ପଳେଇ ଯାଇଛନ୍ତି ଆଉ। କିନ୍ତୁ ପାଣି ଯେତେବେଳେ ଶୁଖିଗଲା, ଆମେ ବି ଜାଲ ଦେଇଥିଲୁ ଦୁଇ ସାଇଡ ଘେରାଉ କରିଥିଲୁ। ବର୍ଷା କମିଗଲା, ପୋଖରୀରେ ପାଣି ବି କମିଗଲା, ମାଛ ଆଉ ଜଣା ପଡିଲେ, ଆମେ ଭାବିଲୁ ବୋଧେ ମାଛ ସବୁ ପଳେଇ ଗଲେ ବାହାରିକି ପାଣିରେ ଆଉ। କିନ୍ତୁ ହଠାତ୍ ଦେଖିଲାଆକୁ ଆମର ଏମତି ବଗ ଫଗ ବସିକି ସବୁ ମାଛ ଖାଇଲେ ଆମେ ଦିନେ କଣ କଲୁ, ସେ ପାଣିକି ମଟର ଚଲେଇକି ଶୁଖେଇଦେଲୁ କିନ୍ତୁ ମାଛ ତା ଦେହରେ ଏତେ ବଡ ବଡ ହେଇଯାଇଥିଲେ, ଆମେ ଭି ବିଶ୍ୱାସ କରିପାରିଲୁନୁ। ବହୁତ ବଡ ବଡ ମାଛ ହେଇଥିଲା ଆଉ ବହୁତ ବି ପଚାଶ ଷାଠିଏ କେଜି ମାଛ ବାହାରି ରିଲେ, ଆମର ପୋଖରୀରୁ। ଆଉ ସେ ସବୁ ଧରିକି ଆମେ ବିକ୍ରି କଲୁ, ଘରେ ବି ଖାଇଲୁ ଗାଁ ଲୋକମାନଙ୍କୁ ବି ବାଣ୍ଟିଲୁ।
ଆଜ୍ଞା।
ବିଲ ପୋଖରୀ ଆମର ମାଛ ଟା ଟିକେ ଭଲ ଲାଗେ ଦେଶୀ ମାଛ ଟ ଆମର ବେଟି ଗୋଟେ ନଈ ଅଛି ସେ ସବୁ ମାଟି ପାଛ ଧରନ୍ତି।
ଆଜ୍ଞା।
ଆଉ ଆପଣଙ୍କ ଗ ଆଡ଼େ କଣ କେମିତି ହାତପଖ
ନା ଆମ ଏପଟରେ ତ ଚାଷ ହୁଏ ଆମର ସେମିତି
ନାଇଁ ଆପଣଙ୍କର ମାଛ ଫାଚ କୋଉଠି କଣ କିଣନ୍ତି ମାନେ ଆପଣ ଦେଶୀ ମାଛ କୋଉଠି ପାଆନ୍ତି। ଠୁ ଆଣନ୍ତି କଣ କେମିତି?
ଦେଶୀ ମାଂସ ଆମର ସବୁ ବିକ୍ରି ଆସେ।
ଆଜ୍ଞା।
ଘର ପାଖକୁ ସବୁ ବିକ୍ରି ଆସେ ଏଇସବୁ କିଣାକିଣିି ଯାଏ ଆମରଉ
ହଁ। ହ ଆମର ବି କପଡା ବି ଆମର ଆଣିଥିଲୁ ଥରେ ଆମର ସେପଟେ ସବୁ ମିଳେ ଆମର ମାଡ଼ୁଆ କଙ୍କଡ଼ା ସେ କଙ୍କଡ଼ା ଦେଖି ଟ ପୁରା ଓଜନ ଗୋଟେ କଙ୍କଡା ଗୋଟେ କେଜି ହେଇଯିବ। ଆଉ ବଡ ବଡ କଙ୍କଡା ଆମର ଆଣିଥିଲୁ ଏଥର ଯାଇଥିଲୁ ରଜରେ ଯାଆନ୍ତୁ ଦୁଇଠ କଙ୍କଡା ଆଣିଥିଲୁ ବହୁତ ବଡ ବଡ ଦେଖ ଖାଉଥିଲା ବହୁତ ଦଇ ମାନେ କହିଲୁ ବଢିଆ କଙ୍କଡ଼ା ଟା ବୋଧେ ଲୋଭ କରିକି ନେଇଆସିି ତାହାକୁ ଆମେ ଆଣି ଘରେ ଭାଙ୍ଗିବା ଦ୍୍ୱାରା ଦେଖିଲୁ କି ମାନେ ବହୁତ ମାନେ ପମ୍ପା ତା ଭିତରେ ବେଶି ସଦା ଭ ଭାଇ ସେ ଯୋଉ ଆକାରରେ କଙ୍କଡାଟି ଦେଖାଯ ଯାଉଥିଲା କିୁ ଆମେ ଭା ପିଲାକୁ ଦେଖିଲାକୁ କଙ୍କଡ଼ା ବହୁତ ଅଳ୍ପ ମାସ ତା ଦେହରୁ ବାହାରଥା ଆଉ ତା ଗୋଡ ଦୁଇଟା ଏତେ ମୋଟା ମୋଟା ହେଇଥାଏ। ମାନେ ଆମର ମଣିଷର ହାତ ଆଙ୍ଗୁଳି ପାଖରେ ଯେତିକି ଆମର ହାତ ଚଉଡା ସେଏ ତାକୁ ମାନେ କାଟିକି ଦୁଇ ଗର କରିଦବା। ଆଉ ସେପଟରେ ବି ଆମର ସବୁ ମିଳେ କଙ୍କଡା
ତାର କେଜି କେତେ ଟେଙ୍କା ଚାଲେ
କେ ଆମର ଠିକ ରେ କହିପାରିବେନି କିନ୍ତୁ ସେଆଡୁ ସବୁ ଲୋକମାନୋନ ଆଣିକି ଆଣିଥିଲି ଆମର କିଣିକନା ଆଖିକି
ଆଜ୍ଞା।
ଏଇ ସବ କଥା ଆଉ ପୁଅ ଟିକେ ଆମ ପୁଅ ଟିକେ ଭାରି କଙ୍କଡା ଖାଇବି ବୋଲି ଟିକିଏ ଭଲପାଏ।
ଆଜ୍ଞା!
ନେ଼ଇ ଚୋବେଇକି ଖାଏ ଆଉ ତାକୁ ବାହାର କରିକି ଦଉ ଛୋଟ ପିଲାଟି ଆଉ ତା ଦାନ୍ତଗୁଡା ବହୁତ ଛୋଟ ଛୋଟ ଆମ ପୁଅର।
ଆଜ୍ଞା!
ସେଇଥିପାଇଁ କିଛି ଚୋବେଇ ଖାଇପାରେ ନା, ଟିକିଏ ଲୋଭ କରେ ଅବଶ୍ୟ ପିଲା ଲୋକ ଟିକିଏ ଖାଇପାରେନା ସବୁ ଜିନିଷ। ଆଉ ଚାଲିିଚି ଆଜ୍ଞା!
କ୍ଷୀର ଦାମ ତ?
ଆଜ୍ଞା! ଛୋଟ ପିଲା ଆଉ ସେ ସବୁ ଜିନିଷ ସବୁ ବହୁତ ଘରେ ର ସବୁ ଆଣିକି ଗୋଡି ଇଟା ସବୁ ବୋହିକି ଆଣିକି ରଖୁଛି। ଖେଳେ ଆଉ ସାଙ୍ଗ ସହିତ ବୁଲିକି ଟିକେ ଚାରଟା ବେଳିଆ ଟିକେ ବୁଲାବୁଲି କରେ ଆଉ। ଆଉ ଆପଣ ଆଡେ ସବୁ କଣ ଏବେ ଯିବେ କଉଠି ବଜାର ସଉଦା କରିବେ ନା କଣ?
ଆଜ୍ଞା।
ଟିକେ ଆପଣ କଣ ବଜାର ସଉଦା କରିବେ ନା କଣ କେମିତି ଘରେ ଆପଣଙ୍କର କାର୍ଯ୍ୟ କଣ କରିବେ?
ମୁଁ ଏଇ ଚାଷବାସ ଟିକେ ହବ ଏବେ ଟିକେ ଗାଡ଼ି ହଳ କରିକି ଆସିଚି ଏଇସବୁ ଆଉ।
ହଁ। ହୋଉ ଆଜ୍ଞା ଆପଣ ଯାଆନ୍ତୁ କଣ କାର୍ଯ୍ୟରେ ବ୍ୟସ୍ତ ଥିବେ
ଆଜ୍ଞା।
ଆପଣ ବହୁତ ମୂଲ୍ୟବାନ ସମୟ ଦେଲେ କଥା ହେଲି ବହୁତ୍ ଭଲ ଲାଗିଲା ରଖିଲି ଧନ୍ୟବାଦ।
ଧନ୍ୟବାଦ ଧନ୍ୟବାଦ।